ହାଲୋ।
ହଁ ବହୁତ ହିଁ ଭଲ ଲାଗିଲା ଆପଣ ମୋ ସହିତ ହଁ ଯୋଗାଯୋଗ କଲେ ମୋ ସହିତ। ଆପଣ ବହୁତ।
ଦେଖିଲେ ମୁଁ ଆ ମୁଁ ଆପଣଙ୍କର ଶୁଣନ୍ତୁ ମୁଁ ଆପଣଙ୍କର ଯୋଉ ଭୁଲ ଧାରଣା ଟାକୁ ଠିକ୍। ପ୍ରମାଣିତ କରିଦେଲି।
ହଁ।
ବୁଝିଲେ ତ? ଲାଗିଲା ଆପଣ କଣ କହିଲେ ଲାଗିବନି ସତରେ ଲାଗିଲା ନା ଲାଗିଲା
ହଁ ଲାଗିଲା ବହୁତ ହିଁ ଭଲ ପୁ ଉପାୟ ଅବଲମ୍ବନ କରୁଛନ୍ତି ଆପଣଙ୍କୁ କିଏ ଜଣେ। ବୋଧେ ବେ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛନ।
କିଛି ନାହିଁ ଆକ୍ଚୁଆଲି ମୋ ଫୋନ ରିଚାର୍ଜ ସରିଯାଇଛି ବୁଝିଲେ। ତ ସେ ବାରମ୍ବାର ସିଏ ସେଇ ମାନେ ରିଚାର୍ଜ କରିବା ପାଇଁ ତ। ଫୋନ କରୁଛନ୍ତି କି-କିଛି ଅସୁବିଧା ନାହିଁ ସେ ତାଙ୍କର କରୁଥାନ୍ତୁ ଉଁ ବ୍ୟସ୍ତ ହେଇକି ନିଜେ ନିଜ ଆଡୁ କାଟିଦେବେ।
ହଁ ବ୍ଲକ୍ ମାରି ଦିଅନ୍ତୁ। ବହୁତ ହିଁ ଭଲ ରହିବ ମୁଁ ତ ବ୍ଲକ୍ ମାରିଦିଏ ସେମାନ ହଁ ହାଲୋ। ହାଲୋ।